ହାଲୋ ହଁ ହାଲୋ ଭଗିନୀ କୁହନ୍ତୁ।
ଆଉ ଭ୍ରାତା ଅଛନ୍ତି?
ହଁ ମୁଁ ଭ୍ରାତା ହିଁ କହୁଚି।
ଆଉ ଭ୍ରାତାଙ୍କ ସାଙ୍ଗେ ଟିକେ ଜରୁରୀ କାଳୀନ ବାର୍ତ୍ତା ଥିଲା।
କଣ କହୁନାହାନ୍ତି ମୁଁ ଭ୍ରତା ପା କହୁଅଛି।
ଆଉ ଆଜ୍ଞା ଆପଣ ଏବେ ଘରେ ଅଛନ୍ତି?
ହଁ।
ଆପଣ ଘରେ ଅଛନ୍ତି?
ହଉ। ହଁ ମୁଁ ଏବେ ଆମ ଘର ରହିଅଛି। ଆଁ ମୁଁ କୁଆଡେ ଯାଉନାହିଁ ଘରେ ସବୁବେଳେ ଏବେ ଅଛି।
ଆପଣଙ୍କ ସହିତ ଟିକେ ପରିବେଶ ଆଉ ଆପଣ ଯୋଉ ଯାଉଛନ୍ତି ବ୍ୟାୟାମ ର କସରତ କରିବା ପାଇଁ ସେ ବିଷୟ ଜାଣିବାର ଥିଲା?
କଣ ଜାଣିବାର ଥିଲା କହୁନାହାନ୍ତି।
ଆପଣ ଯୋଉଠି ଯାଉଛନ୍ତି ସେଠି କେତେ ଜଣ କାର୍ଯ୍ୟରତ ଅଛନ୍ତି?
ସେଠି ଦୁଇ ଜଣ ଅଛନ୍ତି ଜଣେ ମୋର ଶିକ୍ଷକ ଜଣେ ଶିକ୍ଷୟତ୍ରୀ ଏମିତି ବ୍ୟାୟାମ ଯୋଗ ଶିଖଉଛନ୍ତି । ସିଏ ମତେ ବହୁତ୍ ପ୍ରକାର ବ୍ୟାୟାମ ଯୋଗୁ ଶିଖଉଛନ୍ତି । ଏବେ ଏବଂ ମୁଁ ତାଙ୍କୁ ତାଙ୍କ ସହିତ ମଧ୍ୟ ବହୁତ କିଛି କରିଅଛି
ସି-ସି-ସିଏ ଶିଖୁଚନ୍ତି ନା ସେ ଶିଖୁନାହାନ୍ତି।
ସବୁ କରୁଅଛି ଏଠି।
ଓହୋ ଆପଣ ଏବେ କଁ ବୋଧେ ପଢୁଛନ୍ତି ନହେଲେ ବ୍ୟସ୍ତ ବୋଧେ ଅଛନ୍ତି।
ହଁ ମୁଁ ପଢୁଅଛି ବ୍ୟସ୍ତ ବି ଅଛି। ଆଉ ତମ ପାଖାପାଖି ହଁ ସବୁ ତ ଜୀବନ ଏମତି ଚାଲି ଆ ସେଇଆ।
ଆଉ ଆପଣ ଘରୁ ବାହରକୁ କୁଆଡେ ଯାଉଚନ୍ତି?
ହଁ ବାହାରକୁ ଯାଉଅଛି ବାହାରକୁ ଯାଇ ବୁଲୁଛି ଏଠି ଭଲ ଲାଗୁନାହିଁ କିଛି। ଏ ଚଲାଚଲି କରୁଚି।
ଛାଡ଼ି ବାହାରେ ବୁଲିବା କଣ ନିହାତି ଆବଶ୍ୟକ? ଏଇ ଏମିତି ଏମିତି ହେଲେ ତ ଆପଣ ପୁରା ବେକାରୀ ଆଡକୁ ସଂଘର୍ଷ କରି ପଳେଇବି।
ନାଇଁ ନାଇଁ ଭଲ ବେକାରୀ ନାଇ ଭଲରେ ଅଛି। ଆ ଆସୁନ ଘରୁକୁ ବାପା ଡାକୁଛନ୍ତି ଆସୁନ।
କଁ କୋହୁଥିଲି କହିଲେ ଅ-ଉଁ ଯୋଉ ଆପଣ ଏବେ ପାଠ ପଢୁଚନ୍ତି ନା ପଢୁନାହାନ୍ତି?
ହଁ ପାଠ ଶାଠ ପଡୁଚି ଆଉ ଛାଡିଦେଲିଣି।
ଏଇ ବ୍ୟସ୍ତ ବୋହୁଳ ଜୀବନ ଭିତରେ ମତେ ଲାଗୁଚି ମୁଁ କିଛି ଭୁଲ ଭାଲ କରୁଚି ବୋଧେ।
କ-କଣ କହିଲ? କିଏ ତମେ? ହଁ ତମେ ତ ବୋହୁତ ଭୁଲ କରୁ ଚ କିନ୍ତୁ ଆପଣଙ୍କ ଘର ଆଡେ ଚାରି ଚକିଆ ଗାଡି ଗଲେ କି?
ନା ଚାରି ଚକିଆ ଯାନଟି ଥୁଆ ହେଇଚି। ସେ ଆମ ଘର ଆଗରେ ମୋ ପାଶୁଆ ଥିବା ଜଣଙ୍କ
ହଁ ସେଟାତ ବାଇ କ ରାସ୍ତା ହୋଇଅଛି ନା ସେ ରାସ୍ତା ଭିତରେ ବସିଚନ୍ତି ସେମାନେ।
ହଁ ହଁ ସେ ରାସ୍ତାରେ ସେ ଯାନଟି ଥୁଆହେଇଚି।
ହଁ। ହଁ ହଁ ଆମର ତ କିଛି ଆବଶ୍ୟକ ନାହିଁ ମୁଁ ଜାଣିଅଛି ଏଇଠି ଟଗର ଗଛରେ ଫୁଲ ଫୁଟିଅଛି।
ଫୁଟି ଅଛି ଆମର ବି କନିଆର ଫୁଲ ଫୁଟିଅଛି। ବେଶୀ ରାସ୍ତାରେ ଆପଣ ଏପଟ ସେପଟ ହୁଅନ୍ତୁନି ଦେହ ତି ତି ବିନ୍ଧା ହେବ।
ହଁ ହଁ ବିନ୍ ବିନ୍ଧା ହବ ବିନ୍ଧା ହେଲେ କଣ ଆଉ କରିବା ଆମେ ତ ଠାକୁର ପୂଜା ପାଇଁ ସବୁ ଫୁଲ
ହୁଁ ହୁଁ ହଁ ହଁ ଆପଣ ଯେତେବେଳେ ସ୍କୁଲ୍ ବିଦ୍ୟାଳୟରେ ପାଠ ପଢୁଥିଲେ ଆପଣ କେଉଁ ଶ୍ରେଣିରୁ କେଉଁ ଶ୍ରେଣି ପର୍ଯ୍ୟନ୍ତ ଏବଂ ଗ୍ରାମରେ ପଢିଚନ୍ତି?
ପ୍ରଥମରୁୁ ଅଷ୍ଟମ।
ପ୍ରଥମରୁୁ ଅଷ୍ଟମ ଯାଏଁ? ଆଉ କେତେଅଣ-କେତେଜଣ ଶିକ୍ଷକ ଏଠି କାର୍ଯ୍ୟରତ
ଆଛା ସେଠି ପ୍ରାୟେ ଛଅରୁ ସାତଜଣ କି ଉର୍ଦ୍ଧ୍ୱ ଶିକ୍ଷକ କାର୍ଯ୍ୟା ଇଏ ଆମକୁ ବୋହୁତ ପାଠ ବି ପଢେଇଚନ୍ତି।
କେତେଜଣ ଥିଲେ?
ହୁଁ, ଛଅରୁୁ ସାତ ଜଣ ରୁ ଉର୍ଦ୍ଧ୍ୱ
ଛ ହାତ ମଡି ଧରି ଥିଲେ ଆଉ ଆପଣଙ୍କର ସାହିତ ଦିଦି ଥିଲେ ନା ଶିକ୍ଷକ ଥିଲେ?
ଆମର ସାହିତ୍ୟରେ ପ୍ରାୟ ଶିକ୍ଷକ ଶିକ୍ଷୟତେ ଥିଲେ, ଶିକ୍ଷକ ନଥିଲେ ସେ ଶିକ୍ଷକତ ଆମ ଗାଁ ପାଖରେ ପାଖରେ ଘର ଭଡା ନେଇ ରହୁଥିଲେ, ସେ ଭଲ ପାଠ ବି ପଢାନ୍ତି ।
ଆପଣ ତାଙ୍କ ଶିକ୍ଷାରେ ମଣିଷ ହେଇଯାଇ
ହଁ ମଣି ତ ଅବଶ୍ୟ ହୋଇନାହିଁ ଆଉ ମଣିଷ ପାଇଁ ଆହୁରି କେତେକ ଶିକ୍ଷକ ଅଛନ୍ତି ତାଙ୍କ ଶିକ୍ଷାରେ ମତେ ବହୁତ ଉନ୍ନତି ମିଳିଛି ସାହିତ୍ୟରେ
ଉନ୍ନତି ଆଉ ଆପଣ ସେ ଉନ୍ନତିର ପାହାଚ ଚଢି ଚଢି ଚାଲନ୍ତୁ ଆଉ
ହଁ ସେ ଉନ୍ନତିରେ ପାହା ନଚଢି ନଚ ଗଲେ ଆ ନଚଳିଲେ ତମେ ଅବ ନଦୀର ପାହା ଯୋଗକୁୁ ଧରି ପକେଇବ
ଆଉ, ଏବେ, ଏବେ ଆପଣ ସୁସ୍ଥ ଅଛନ୍ତି ତ?
ଏବେ, ଆମେ ସୁସ୍ଥ ଅଛୁ, ମୁଁ ତଳେ ବସି ଉଠି ପାରୁନାହିଁ ଆଉ କିଛି ଦିନ ପରେ ତଳେ ବସି ଉଠି ପାରିବି, ହଁ ବହୁତ ବହୁତ କଷ୍ଟ ।
ଆଉ ଆପଣଙ୍କ ଯୋଉ ବଡ, ବଡ ବାପା ଅଛନ୍ତି ତାଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ ।
ଏ ତାଙ୍କୁ କୁହନ୍ତୁ ଅଳ୍ପ କିଛି ସମୟ ପରେ ତାଙ୍କ ସହ ଆମର ବାର୍ତାଳାପ ହବ, ହଁ ସେ ପରେ ତାଙ୍କ ତାଙ୍କ ଫୋନରେ ଆରମ୍ଭ କରିଦବା ସେ କାର୍ଯ୍ୟ କଳାପ
ଓହୋ, ସିଏ ବି ଏବେ ପ୍ରସ୍ତୁତ ଅଛନ୍ତି, ସିଏ ଯାଇକି ଟିକେ ଘରେ ଖାଦ୍ୟ ପାନୀୟ ଗ୍ରହଣ କରି ନିଜକୁ ପ୍ରସ୍ତୁତ ରଖନ୍ତୁ, ତାଙ୍କର ବି ଆରମ୍ଭ ହେଇଥିବ କାର୍ଯ୍ୟକ୍ରମ
କରିଲେ, କାଲି ଏତିକି ବେଳକୁ ଯାଇକି କାମ କାର୍ଯ୍ୟ ଟା ଆସିବ ।
ଭଲ, ଭଲ, ରାତିରେ କରିଦେଲେ ସକାଳକୁ କିଛି
କାର୍ଯ୍ୟ ଆସିବ, ତାଙ୍କ କାର୍ଯ୍ୟ ତାଙ୍କର ନିତ୍ୟକର୍ମ ସରିଲା ପରେ ସେ କାର୍ଯ୍ୟ ଟା ପଳେଇ ଆସିବ, ନିଜ କାର୍ଯ୍ୟ ସରିଲା ପରେ ବି ରାତିରେ ସେ ଫାଙ୍କା ହେଇକି ବି ନିଜ ଫୋନ ମାଧ୍ୟମରେ କାର୍ଯ୍ୟ କରିପାରିବେ ।
ହଁ ହଁ
ତମର ପଛ ପଟରୁ ଟିକେ ଶବ୍ଦ ଆସୁଛି । ହ
ହଁ ହଁ ଶବ୍ଦ ତ ଆସିବ କାରଣ -ଆମେ ଟିକେ ରହୁଛୁ ନା ଟିକେ ଭିଡ ଭିତରେ
ହ
ପରିବାରରେ
ହଉ ହଉ।
କଣ, ହଉ ହଉ ।
ପରିବାର ଭିତରେ ରହୁଛ ନା, ସେ ଯୋଉ ବ୍ୟସ୍ତ ବହୁଳ ଜୀବନ ଯାପନ କରୁଛୁ, ଆଉ
ଆଁ, ବ୍ୟସ୍ତ ପରିବାର ରହିଲେ ମାନେ ବ୍ୟସ୍ତ । ତ ଆଉ ବହୁତ ବଡ ପରିବାର ରହିଲେ, ମାନେ ଆହୁରି ବ୍ୟସ୍ତ ରହିବେ।
ହଉ ହଉ ।
ଆଉ ଆପଣ କଣ ଗୋଟେ ଜରିରେ ଧରିଛନ୍ତି ମୁଁ ଦେଖିବାକୁ ପାଇଲି ।
ସେ ବଡ ଭାଷାଙ୍କ ପାଇଁ ବଡ ଭ ବଡ ଭାଷା ପାଇଁ ଆସିବା ପାଛା ଆସଛି ତ
କଣ ଆସିଅଛି?
ବଡ ଭ୍ରାତାଙ୍କ ପାଇଁ କିଛି ଖାଦ୍ୟ ପାନୀୟ ଆସିଅଛି।
କୋଉ ଖାଦ୍ୟ ଯେମିତି ଆମିଷ ନା ସାଧା।
ମାନେ ଆମିଷ ନୁହେଁ କିଛି ମିଠା ଦ୍ରବ୍ୟ।
ମିଠା ଦ୍ରବ୍ୟ ମାନେ କୋଉ ବଡ ଭ୍ରାତା କହିଲେ। ଆମର ଯିଏ ଆସିଛନ୍ତି ଏବେ
ଏବେ ଯିଏ ଆସି ଅଛନ୍ତି ଆମ ପିଇସିଙ୍କ ବଡ ପୁଅ ତାଙ୍କ ପାଇଁ ଆସିଛି।
ଆଉ ତମେ ଟିକେ ଆଣିଲନି କଣ କହିଲ ଆଜି ଟିକେ ଆଣିକି ଆମିଷର ସେ ଯୋଉ ଗୋଲ ଗୋଲ ମିଳେ ନା ଅଣ୍ଡା ତାକୁ ଆଣିିକି ଟିକେ କରେଇଥନି
କି ମଙ୍ଗଳବାର ଟାରେ କାହିଁ ଆମିଷ ଘରେ ପ୍ରବେଶ କରିବି ଯାଇଁ
ଆପଣ ସିନା ଖାଇବେନି ଆଉ ଆମେ ଯୋଉମାନେ ଅଛୁ ସେମାନେ ଆମେ ତ ଖାଇିବୁ ନା
ନା ନା କଲେ ତ କଲେ ତ ଅସୁବିଧା ଜଣଙ୍କ ପାଇଁ କଲେ ଛଅ ଜଣ ତା ଦେହରେ ବାନ୍ଧି ହେଇଯିବେ।
ଏ ଛଅ ଜଣ ଛଅ ଜଣଙ୍କ ପାଇଁ କରିବେ ନା ଜଣଙ୍କ ପାଇଁ ଆପଣ କରିପାରିବେ।
ସେଥିପାଇଁ ମୁଁ ଛଅ ଜଣ ପାଇଁ କରୁନି କାଲି ଆମର ଆମିଷଵାର ଅଛି ସେଥିରେ ବିଭିନ୍ନ ଆମିଷ ର ବ୍ୟଞ୍ଜନ ପ୍ରସ୍ତୁତ କରି ଆପଣଙ୍କୁ ଖୁଆଇବି
ଆଉ ଆମ ଆମକୁ ଡାକିବେ ଆମେ ଯିବୁ ଆଉ ସମୟ କାଳ କହିବା ଆମେ କୋଉ ସମ
ଚିଙ୍ଗୁଡି କୋପ୍ତା କରିିବି ବୋଲି ଭାବିଛି। ଚିଙ୍ଗୁଡି କୋପ୍ତା ହଉଛି ଓଡିଆର ଗୋଟିଏ ଓଡିଶାର ଆଉ ଓଡିଆ ଖାଦ୍ୟଙ୍କର ଗୋଟେ ଭଲ ବ୍ୟଞ୍ଜନ ଯେ ଚିଙ୍ଗୁଡିରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଶାଇ ତାକୁ ପ୍ରସ୍ତୁତ କରାଯିବ।
ବିଭିନ୍ନ ପ୍ରକାର ସାମଗ୍ରୀ ମାନେ ଆଳୁ ସାରୁ ବାଇଗଣ ଏଇଗୁଡା
ପାରିବ ନହେଲେ ତାକୁ ଯଦି ଏ ତମେ କହିପାରିବ ନିଜର ଦେଷ୍ୀ ପ୍ରଣୀତି ଆଉ ଦେଶୀ ମାନେ ଯେମିତି କି ସୋରିଷ ଶିଳରେ ବାଟିବ।
ହଁ।
ସୋରିଷ ରଚଣା ଟିକେ ବେଶୀ
ଆପଣ ଆମେ ଆପଣ ଏ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ବି ଶିଳକୁ
ହ ବ୍ୟବହାର ଆମେ କରୁ କ ଆମ ଆମ ଆ ମାନେ ଆମ ସେ ଦେଶୀ ଜିନିଷ ଆମ ବ୍ୟବହାରଟା ହିଁ ବହୁତ ଭଲ ଲାଗେ ଆମେ ଶିଳରେ ଚକିରେ ଆମେ ସବୁ ଏ ବ୍ୟବହାର କରିଥାଉ।
ଓହୋ ନା ମୁଁ ଏଠି ଏଠାରେ ଆମ ଦାଦୁ ଅଛନ୍ତି ଯୋଉ। ଦାଦୁ ଜାଣି ପାରୁନାହାନ୍ତି ଆପଣ କିଏ? ହଁ ସେଥିପାଇଁ ଆମର ଯୋଉ ଦାଦୁ ହେବେ ଯିଏ ମୋ ସହିତ ସବୁ ସବୁବେଳେ ମିଶନ୍ତି ମୋ ସହିତ ବୁଲାବୁଲି କରନ୍ତି। କହିଲେ ସେ ସେ ଜାଣିପାରୁନାହାନ୍ତି କିଏ ଏଉ କଣ ଗପୁଛ ତମେ ସେ ଅଜଣା ରହୁଛନ୍ତି।
ଆଉ ସେ ତାଙ୍କ ସାଙ୍ଗେ ଥରେ ଅଧେ ଯଦି ବା ବାର୍ତ୍ତାଳାପ ହେଇଯିବ ସେ ଜାଣିପାରିବେ ଆମ୍ଭେ କିଏ
ହ ସେପ
ଆଉ ଏବେ ବାହାରେ ଯଦି ରହୁଛନ୍ତି କାଇହିଁ ଘର ବାହାରେ ଠିଆ ହେଇଛନ୍ତି ଘରକୁ ପଳେଇ ଆସୁନାହାନ୍ତି।
ହଁ କୁହନ୍ତୁ।
ଘର ବାହାରେ କାହିଁ ଛିଡା ହେଇଛନ୍ତି ଘରକୁ ପଳେଇ ଆସନ୍ତୁ।
ନାଇଁ ନ ଭଲ ଲାଗିଲାନି ତ ଘର ବାହାରକୁ ସେଥିପାଇଁ ପଳେଇ ଆସିଲି।
ଓହୋ! ତାହେଲେ ମୁଁ ବୋଧେ ଆପଣଙ୍କୁ ବହୁତ ଅସୁବିଧାରେ ପକେଇଲି, ଏବେ ମୁଁ ରଖୁଛି ସମୟ ହେଲାଣି ପରେ କଥା ହବା।
ଧନ୍ୟବାଦ।